କଣ କରୁଛନ୍ତି?
ଇଏ ଟିକେ ଶୋଇଥିଲି ତ ଉଠିକି ଆସିଲି ଏଠି ବସିଛି ବାଲକୋନିରେ।
ଆଛା।
ଗରମ ହୋଉଥିଲା ଟିକେ ବାଲକୋନୀରେ ପବନ ଖାଉଛି ଆଉ।
ହଁ।
ଆଜି ପାଗଟା ଟିକେ ଭଲ ଅଛି ଏବେ, ବର୍ଷା ହେଇନି।
ହଁ ଆମ ଆଡ଼େ ତ ବର୍ଷା ହେଇକି ଖରା ମିଶିକି ହୋଉଛି ଆଉ।
ନାଇଁ ଆଜି ନୁହଁ ଆମ ଆଡେ ଟୋଟାଲି ମାନେ ବର୍ଷା ହିଁ ଉଠେଇନି। ଦି ଦିନ୍ ହେଲା ଉଠେଇଥିଲା ବର୍ଷା, ଆଜି କାହିଁ ଖରା ଅଛି ଯେ ଏବେ ପର୍ଯ୍ୟନ୍ତ ଯାଇନି।
ଆମର ଉଠେଇଛି ଯେ ମୁଁ ବନେଇଥିଲି ଚାଉଳ ବଢି କରିବି ବୋଲି, ସେ ସବୁ ତା ଜ ସେ ଯନ୍ତଣୀ ଅଛି ତ ଆଗ ମୁଁ କରିପାରୁନି।
ଓହୋ, ଆରେ ସେ ଯୋଉ ଯୋଉ ବଡି ତ ଖରା ନ ସୁଖେଇଲା ମାନେ ସେ ନଷ୍ଟ ହେଇଯିବ।
ହଁ ପା କଣ କରିବି, ଖରା ଆସିଲେ ତ ବନେଇବି ନା ମୁଁ ଆଗୁଆ ଚାଉଳ ରା ବତୁରେଇ ଦେଇଥିଲି। ବତୁରେଇକି ତାକୁ ଇଏ କରିଦେଇଛି, ଏବେ ଆଉ କଣ କରିବା।
ସିଏ ବା ପ୍ରଥମ ଖରାଟା ଯଦି ପାଇଯିବ, ସେ ଠିକ୍ ହେଇଯିବ। ନହେଲେ କଳା ପଡିଯିବ।
ହଁ ସେ ତ ସକାଳୁ ଟିକେ ନାଙ୍କୁ କୁଆଡେ ଅଧଘଣ୍ଟେ ଖରା ଦିଏ, କାଅଁଳିଆ ପାଗ ବର୍ଷା ବି ହୋଉନି। କିନ୍ତୁ ତୁ ଖରା ଆସୁନି।
ଆମର ଏଠି ବଢିଆ ବଡିି ପକେଇକୀ ଶୁଖଉଛନ୍ତି ପୁରା ସବୁ ଦିନ ଯାହାକୁ ଦେଖିବ ତା ଛାତରେ ବଢିଥୁଆହେଇଥିବ ବଢିଆ ବଢି ହଉଛି। ଖରା ଏମିତି ହଉଛି ଭୁବନେଶ୍ୱରରେ କୁହନି ପ୍ରବଳ ଖରା। ଆଉ ବର୍ଷା ତ ଦେଖା ନାଇଁ ନାଇଁ ଏଇଟା ବି ବହୁତ ମାନେ ହଁ।
ତମେ ବଢି ପାରନି ଯେ?
ହଁ ସବୁ ଆସ ମୁଁ ନିଜେ ବଡିପାରେ ନିଜକୁ ଗୋଟେ ମୋ ଶାଶୁଙ୍କର ମୋର ପାରୁଛୁ ଗୋଟେ କଣ ସେଇଟା ପାଣି କଖାରୁ। ଆ। ଯୋଉ ଆମର ମୋ ଶାଶୁ ଲଗାନ୍ତି ଯୋଉ ଆମର ଆଜବେଷ୍ଟ ଘର ଭଡା ଲାଗିଛି ତ। ସେ ଉପରେ ଗଛରେ ପୁରା ବହୁତ ଏଡେ ବଡ ବଡ ପୁରା ଡ୍ରମ୍ ଭଳିଆ ପାଣିକଖାରୁ ହୁଏ। ତାକୁ ଆମେ ଆଣିକି ମୋ ଶାଶୁ ଦିଅନ୍ତି ତା ଭିତରୁ ସବୁ ବାହାର କରିଦିଅନ୍ତି ମୁଁ ସବୁ ତା ଶିଳରେ ବାଟି ପକାଏ ତାପରେ ଶିଳରେ ବାଟିକି ଗ୍ରାଇଣ୍ଡର ରେ ଆକୁ ଯୋଉ ବିରି ଚାଉଳ ବିରି କୁ ଖାଲି ବାଟିକି ପକେଇକି କରୁ ପାଣି କଖାରୁ ବଡି ବଢିଆ ହୁଏ ପୁରା ଏଡ଼େ ବଡ ବଡ ଫୁଲେ।
ନାଇଁ ଫେଣନ୍ତି ଭଲ କର? ଏ ବା ମୁଁ ଫେଣୀ ବିଲକୁଲ ପାରେନି ମୋ ହାତ କାନ୍ଧ ବିନ୍ଧିବ ଯେ ଗଣେଇ ଗଣ ପଚାଶ ଥର ହେଲେ ସଲା ମୋର ଶେଷ।
ଆମେ ଦି ଜଣ ଅଧା ଅଧା କରିବ ସିଏ ଅଧା କରିବେ ମୁଁ ଅଧା କରିବି।
ମୁଁ ଥରେ ବନେଇଥିଲି। ପୁରା କଣ ହେଲା ପଥର ହେମ ଦସ୍ତାରେ ଟିକେ ଖାଇଲୁ ତ ସେଟା ମତେ ଟିକେ ବତେଇ ଦିଅ କେମିତି କଣ କର?
ସେ ବା କଣ କହିଲ ଯଦି ତାକୁ ଭଲସେ ନ ଫେନେଇବ ସେ ପା ପୁରା ଟାଣ ହବ।
ଆଚ୍ଛା। ତ ଫେଣ ପାଇଁ କିଛି ଅଲଗା ଖାଲି ହାତରେ ନିଜେ ଫେଣିବାକୁ ପଡିବନା ଅଲଗା ଯେମିତି ସୋଢା ମିଶେଇ ହବ କି? କଣ ସେମିତି ଅଛି କି?
ନାଇଁ ଆମେ ନ କିଛି କରୁନା ଆମେ କଣ କରୁଯୋଉ ଅ ଯୋଉ କଣ ସେଟା ଆମେ ଗ୍ରାଇଣ୍ଡର ବାଟୁ ଗ୍ରାଇଣ୍ଡର ଗୋଟା ଫେଣେଇ ହୁଏ। ତାପରେ ତାକୁ ଆଉ ଟିକେ ଏମତି ଏମିତି କରି ଫେଣାଉ ତାପରେ ତାକୁ ଟେଷ୍ଟ କରୁ ପାଣିରେ ପକେଇ ଯଦି ସେଟା ଉପରକୁ ଉଠିଲା ତାହେଲେ ଜାଣିଲ ଯେ ବଢିଆ ଫୁଲିଲା
ଆଛା।
ତାକୁ ଆଗ କଣ କରିବ ଗୋଟେ ତାଟ ରେ ପାଣି ନେବ ତାକୁ ଭଲକିରି ଏମିତି ଏମିତି ଯେମିତି ଶିଳରେ କରନ୍ତିିନି ଏମତି ଏମତି ବିରିକୁ ଯେମିତି। ଫେଣିଲା ଭଳିଆ କରିବ କରିବ କରିବ ଟିକେ ଟିକେ ଅଳ୍ପ ଟିକେ ଟିକେ ଦାନା ନେଇକି ଏମିତି ପକେଇବ ପାଣିରେ ଯଦି ସେଇଟା ଉପରକୁ ଉଠିଗଲା ଜାଣିଲ ଯେ ବଢିଟା ବଢିଆ ହବ ସଫ୍ଟ। ଆଉ ଯଦି ବୁଡୀ ଗଲା ଜାଣିବ ପୁରା ଟାଣ ଆଉ। ତା ପାଗ ଟା ସେମିତି ଦେଖନ୍ତି।
ହଁ ସେଥିରେ କଣ ଲୁଣ ପକାନ୍ତି କି ସେ ପିଠଉ ରେ ବଡି ପିଠରେ?
ନା ନା ଲୁଣ ପଡେନି।
ହୁଁ ହଁ ସୁଖ
ମୋ ଶାଶୁ ମୁଁ ମୋ ଶାଶୁ ପକାନ୍ତି ଯୋଉ ଆମର ରାଶି।
ହଁ।
ରାଶି ପକାନ୍ତି ପାଣି କଖାରୁ ପକାନ୍ତି ନହେଲେ ଖାଲି ଯଦି କରନ୍ତି ତାଙ୍କର ଲଙ୍କା ଯେମିତି ଆମର ମସଲା ବଡି ଲଙ୍କା ଲୁଣ ସବୁ ପକାନ୍ତିି ଯଦି ମସଲା ବଡି କରିବ ସବୁ ପକାନ୍ତିି ଯଦି ଖାଲି ଯୋଉ ଧଳା ବଡି ଟା ସେ ଶାଗ ପାଖରେ ପକେଇବାକୁ ସେଥିରେ ସେ ଖାଲି ଖାଲି ଖାଲି ପି ଆଉ କିଛି ଲୁଣ ଫୁଣ କିଛି ପକାନ୍ତିନି ଖାଲି ବିରି ପକେଇକି ତା ଧେରେ କୋଉ ମଞ୍ଜି ଯାହା ପାଆନ୍ତି କରନ୍ତି ବଡି ତ ବଢିଆ ଲାଗେ ଆମର ଆଉ। ଖାଲି ଚୋବେଇ ଖାଇବୁ।
ହୁଁ ମସଲା ବଡିରେ କଉ ବ କଣ ଖାଲି ଏ ଯୋଉ ଚକଟା ଚକଟିରେ ଖାଇବା ପାଇଁ ନା ତାର ବି କିଛି
ନାଇଁ ତାକୁ ଆମେ ଛାଣି ଦଉ। ନାଇଁ ତାକୁ ଆମେ ଖାଲି ଛାଣି ଦେଇକି ସାଇଟରେ ଗୋଟେ ଯେମିତି ଆଇଟମ ଭଳିଆ ଗୋଟେ ଖାଉ ଆଉ।
ଖାଲି ଏମିତି ବଳି ଖାଆନ୍ତି ନା ସେଥିରେ କୁଛି ମିଶାନ୍ତି ପୁଣି ଆଉ।
ନାଇଁ ସେଇଥିରେ ବା ମିଶାନ୍ତି ଯୋଉ ଜିରା ଆ ଲଙ୍କା ଯୋଉ ସେଟା କଣ କି ଶୁଖିଲା ଲଙ୍କା ଜିରା ଆଉ ରାଶି। ଆ ସିଏ ଗୋଟେ କଣ ବାଦ ତା ମଞ୍ଜି ଭଳିଆ ଯୋଉ ଆମର କି ମଞ୍ଜି ସେଟା ମିଶାନ୍ତି ଭୁଲିଗଲି ଉଁ କଖାରୁ ମଞ୍ଜି। ସେ ସବୁ ମିଶେଇକି ତାକୁ କଣ କରନ୍ତି ଫେଣେଇକି ପକାନ୍ତି। ଆମେ ପୁରା ଛାତ ଉପରେ ଏ ମୁଣ୍ଡରୁ ସେ ମୁଣ୍ଡ ପାରିଦଉ। ସିଏ ସେପଟୁ ଷ୍ଟାର୍ଟ କରନ୍ତି ମୁଁ ଏପଟୁ ଷ୍ଟାର୍ଟ କରେ ଆମେ ଦି ଜଣ ଜାଙ୍କ ପୂରା କରୁ।
ଛା। ଆଉ ଏ ଚାଉଳ ବଡି କି ବି କରନ୍ତି କି ନାଇଁ ଯୋଉ ଚାଉଳ ମୁଡି ମୁଡିି ଖାଆନ୍ତି।
ସେଟା ମୋତେ ଆସେନି।
ସେଟା ଖାଇଛନ୍ତି କି ନାହିଁ କେବ?
ମତେ ଖାଲି ଆମ୍ବ ସଡା ଆସେ ଆମ୍ବ ସଡା।
ଓ ସେରା କେମିତି ମାନେ ଏ ଗୋ ଟେ ପରସ୍ତ ପକେଇଦବ ତାନେ ଏକ୍ସଟ୍ରା ଗୋଟେ ପରସ୍ତ ଦବ।
ମାନେ ମୁଁ କଣ କରେ ଏ ଆ ଗୋଟେ ଆଗ ଆମ୍ବକୁ କଣ କରେ ରାନ୍ଧିଦିଏ।
ଓହୋ ରାନ୍ଧିବାକୁ ପଡିବ ପୁଣି।
ହଁ ଶୁଣ ଯୋଉଟା ଖାଲି ଆମ୍ବ ଚକଟାରେ କରିବ ସେଇଟା ଭଲ ହୁଏନି। ଯୋଉ ମୁଁ କଣ କରେ ଯୋଉ ଆମ୍ବ ରସଟାକୁ ଯେମିତି ଆମର ଆଉଟାନ୍ତିନି ଯେମିତି ଆମର କରୁ ବୋ ଯଉ ଶାଗୁ ପାମ୍ପଡ।
ହଁ।
ସେମିତି ଆଗ ଆମ୍ବ ରସ ଗୋଟେ ଜାଗାରେ ନେଇଯାଏ ସେତେ ତା ପରେ ଲୁଣ ଆଁ ଚିନି ତାପରେ ଲଙ୍କା ଜିରା ଗୁଣ୍ଡ ସବୁ ପକେଇକି ତାକୁ ଆଉଟେ। ବେଶୀ ପାଣି ଦିଏନି ବହଳିଆ ବହଳିଆ ଆଉଟି ଦିଏ। ତାପରେ ଗୋଟେ ଥାଳିଆରେ ତେଲ ମାରିକି ତାକୁ ଢାଳି ଦିଏ। ଶୁଖିଗଲା ପରେ ପୁରା ଲେୟାର ଭଳିଆ ଉଠିବ। ପୁରା ଟେଷ୍ଟି ମୁଁ ଆଣିକି ଖାଇଦିଏ ମୁଁ କେତେଥର କରିକି ଖାଇ ସାରିଲିଣି ବଢିଆ ଲାଗେ।
ଆଚ୍ଛା ତାପରେ ଆଉ ଏମିତି ଖରାରେ ଆପଣ ଜମା ସୁକାନ୍ତିନି?
ଖରାରେ ଶୁଖାଏ ମାନେ ସେଟା ଯଉ କଣ କି କଞ୍ଚା ଟା ଶୁଖେଇଲେ ଜଣେ ଜଣଙ୍କ କଳା ପଡିଯାଏ। ତାର ଏତେ ମାନେ ଭଲ ଲାଗେନି ଯୋଉଟା ମୁଁ ରାନ୍ଧିକି କରେ ସେଇଟା ବହୁତ୍ ବଢିଆ ଲାଗିବ ପୁରା ଖାଇବେ କେବେ କରିକି ଦେଖିବେ ବଢିଆ ଲାଗିବ ପୁରା ଯେମ ଜେଲି ଭଳିଆ ଉଠେ ଯୋଉଠା ଆମେ ଦୋକାନରେ ପ୍ରାୟ କିଣୁ ଥାକ ଥାକ ହେଇକି ନ ନ ଥାଏ ଗୋଟେ ପ୍ୟାକେଟରେ ଏମତି।
ହଁ ହଁ।
ଇଏ ପୁରା ଡିଟୋ ସେଇଆ।
ରାନ୍ଧିକି ତାକୁ ଗୋଟେ ଶୁକେଇ ହବ।
ହଁ ରାନ୍ଧିକି ତାପରେ ତାପରେ ଯେମତି ଗୋଟେ ଥାଳିରେ ତେଲ ମାରିକି ତାକୁ ଢାଳିକି ଏ ଶୁଖେଇବ ସେଇଟା ପୁରା ବାହାରିବ ଯେମିତି ଜେଲି ଭଳିଆ ଆମ୍ବ ଜେଲି ଆମ୍ବ ସଡା ପୁରା।
ଆଚ୍ଛା ଯଦି ଚିନି ଫିନି କିଛି ପକାଅ କି ନାହିଁ?
ଆମ୍ବ ସେଇ ଯୋଉ ଆମ୍ବରସ କାଢି ସାରିଲା ପରେ ସେଥିରେ ପକେଇବେ ଲୁଣ ଟିକେ ମିଠା ଟିକେ ଟେଷ୍ଟ କରି ଦେଖେ ଲୁଣ ଟିକେ, ଚିନି ଟିକେ, ଆଉ ଜିରା ଲଙ୍କା ଗୁଣ୍ଡା ଟିକେ।
ଆଚ୍ଛା।
ପକେଇକି ତାକୁ ଆଉଟି ଦେବେ ତାପରେ ଶୁଖେଇ ମୁଁ ଏବେ ବା କରିଥିଲି ଏଇ ଚାରି ପାଞ୍ଚ ଦିନ ହେଲା ସବୁ ଖାଇଗଲୁ। କେତେ ବଢିଆ ଲାଗେ ତାକୁ ଏମତି ଫାଡ଼ି ଦେବେ ପୁରା ଜେଲି ଭଳିଆ। ତାକୁ ପୁରା ଏମତି କାଟିବେ ଛୁରୀରେ ପୁରା ଏମତି କଟ କଟ ହବ ପୂରା ସ୍କୋୟାର ସ୍କୋୟାର ଫିସ୍ ଗୁରା।
ବହୁତ ଟେଷ୍ଟି ଲାଗୁଥିବ।
ବହୁତ ଟେଷ୍ଟି ଲାଗେ ହଁ ବା ଏବେ ବନେଇଥିଲୁ ଯେତେଳେ ଆମ୍ବ ଆସେ ମୁଁ ବନାଏ। ମୋର ଗୋଟେ ଅଭ୍ୟାସ। ଦେଖିଦେବି ମାନେ ମତେ ରୋଷେଇ କରିବା ଭାରି ବଢିଆ ଲାଗେ ଭଲ ଭଲ ନୂଆ ନୂଆ ଆଇଟମ୍ ସବୁ ବନେ ମତେ ଭାରି ଭଲ ଲାଗେ। ଯୋଉଟା ଦେଖିଦେବି ମାନେ କରିବି ଯୋଉଟା ଦେଖି
ବନେଇଲେ
ହଁ-ଅ-ଅ ଯାହା ବନେଇଲେ ଖାଆନ୍ତି ଆମର ସମସ୍ତେ ଭଲ ପାଆନ୍ତି। ଯାହା ବନେଇବେ ସେ ଖାଇବେ ମୁଁ ତ ମୋବାଇଲ ରେ ଦେଖିକି କି ୟୁଟ୍ୟୁବ ରେ ଦେଖିକି ତାର କରିଥିଲି ଗୋଲାପ ଜାମୁନ କରୁନାହାନ୍ତି ଏ ପାଉଡରେ ନୁହଁ ସୁଜି ସୁଜିକୁୁ ଟିକେ ପୁରା ଯୋଉ-ଉ-ଉ ଟିକେ ବଡ ଦାନା ସୁଜି ଥିଲା ସୁଜିକୁ ପୁରା ଗ୍ରାଇଡିଂ କରିଦେଲି ଧୂଳି ଭଳିଆ ହେଇଗଲା।
ହୁଁ।
ସେ ପୁରା-ଆ ଚୁନା-ଆ-ଆ ସୁଜିରେ କଣ କଲିନା ତାକୁ ଜନ୍ତିଲା ବେଳେ ଅମୁଲ ଏତେ ଖଣ୍ଡ ଅମୁଲ ଆଉ ଚିନି କୁ ଗ୍ରାଇଣ୍ଡିଙ୍ଗ କରିଦବ ସୁଜି ସାଙ୍ଗରେ ସୁଜି ଚିନି ଅମୁଲ ପ ପକେଇକି ତାକୁ ବଢିଆକି ଜନ୍ତି ଦେଲି। ତାପରେ ତାକୁ କଣ କଲିି ନା ଛାଣିଲି ଛାଣିକି କଣ କଲି ନା ଶିରାରେ ପକେଇଲି ଏତେ-ଏ-ଏ ମାନେ ବଢିଆ ହେଇଥିଲା ମୋ ଦିଅର କହିଲେ ଆଉ ଟିକେ ବନଉନ ମୁଁ କହିଲି ଏଟା ଭାରି କଷ୍ଟ ବନେଇବାକୁ ଟିକେ ଟାଇମ ଲାଗୁଛି। ଖାଇବାକୁ ତ ବହୁତ ସ ମାନେ ସୁଆଦିଆ କଲା ବେଳକୁ କଷ୍ଟ ନୁହଁ।
ହଁ-ଅ-ଅ ନାଇଁ ମୁଁ ବି ଏଥର ଦିନେ ବାପୁଜି ସିରା ଟ୍ରା ହଁ ସେଟା ଯୋଉ ଚାଉଳ ପଡିକି ବି ମୁଁ ଭାବୁଛି ଯ କଣ କହିଲ ଫ୍ୟାନ ତଳେ ଯଦି ଖରା ନାହିଁ ବି ଭାବୁଛି ସେ ଫ୍ୟାନ ତଳ ଶୁଖେଇ ଦେଲେ ବି ଶୁଖିଯିବ ନା।
ହଁ ଶୁଖିଯିବ ପୁଣି କାଲି କଳା ଆସିଲେ ଦେଇଦେବେ।
ହଁ ସେଇଟା ଶୁଖିଲେ କ କମ୍ ସେ କମ୍ ତ ଗନ୍ଧିଆ ହବନି ନା ନହେଲେ ଗନ୍ଧିଆ ହେଇଗଲେ ଗଲା ନଷ୍ଟ ପୁରା ହେଇଯିବ ମୋର ସବୁ।
ଗନ୍ଧ ଗୋଟେ ହବ ବିରିର ଗୋଟେ କେମିତିଆ ଗନ୍ଧ ହୁଏ ଯଦି ନ ଶୁଖିଲା।
ହଁ ବିରି ଇ ଚାଉଳ ନା ଚାଉଳ ବୋଧେ ଏତେ ଗନ୍ଧ ହବନି ଶୁଖିଯିବ ଚାଉଳ ଟା ଜଲ୍ଦି ଶୁଖିଯିବ ନା।
ଚାଉଳରେ କିଛି ଗନ୍ଧ ହବନି ତ ଫ୍ୟାନ୍ ତଳେ ବି ଦେଇଦେଲେ ସେ ଶୁଖିବ।
ହଁ ସୁତି କପଡାଟାର ଫ୍ୟାନ୍ ତଳେ ଦେଇଦେଲେ ସେ ଶୁଖିଗଲା ତାପରେ କାଲିକି ଖରା ଆସିଲେ ରା ତି ସାରା ତ ଫ୍ୟନ୍ ଚଲେଇଦେବି।
ହଁ।
ସେ ସେଥିରେ ଶୁଖିଯିବ ଆଉ।
ହଁ ଶାଗୁ ପାମ୍ପଡ କରନ୍ତି ନା ନାଇଁ?
ଶାଗୁ ପାମ୍ପଡ ହଁ କରେ।
ସେଟା ବଢିଆ ଲାଗେନି?
ବହୁତ ବଢିଆ ଲାଗେ ଶାଗୁ ପାମ୍ପଡ ସେଇ ଟାଇପ ର ଯଦି ଚାଉଳ ପାମ୍ ଡ଼ ଯୋ କରନ୍ତି ଚାଉଳ ପାମ୍ପଡ ଚାଉଳ ମୁଡିକି ଏକା ଟାଇ
ରେ ହଁ ଆମେ ତ ଅଚୁ ବାବା ଟିକେ ଖାଇପାରନ୍ତିନି ତ ଚାଉଳ ଯେ ଟାଣ ହୁଏ। ତ ସେଥିପାଇଁ ଆମେ ଶାଗୁ
ସବୁ ପ୍ରକାର ତିନି ଡବା
ହଅ।
ବର୍ଷା ଦିନେ ଖାଇବ।
ସଡିଥିବ ସେମତିଆ ଆମେ ସବୁ ସେମିତି କରିକି ଖାଉ। ତାକୁ ନେଇ ଶାଗୁ ପାମ୍ପଡ ବେଶୀ କରୁ କାରଣ ଶାଗୁ ପାପଡ ଛୋଟିଆ କରିଥିବ ଯେତେବେଳେ ତେଲରେ ପଡିଯିବ ଏଡେ ବଡ ବଡ ହେଇଯିବ।
ହଁ ସବୁ ସେଇ ଚାଉଳ ପାମ୍ପଡ ବି ସେମିତି ଛୋଟିଆ ଟିଏ ଦେଖାଯାଉଥିବା ପଡିଗଲେ ପୁରା ଯେମିତି ଆମର ଶଙ୍ଖ ନଳୀ।
ଆମେ ତାକୁ ଆମେ ସବୁ କରିଛୁ ସବୁ କରୁ। ଏବେ ଟିକେ କମିଯାଇଛି ଚାଉଳ ଏକ ରେ ନହେଲେ ବହୁତ କରୁ ଏଇ ଖରା ଦିନପୁରା ଆଳୁ ଚିପ୍ସ ବି କରୁ। ଆଳୁ ଚିପ୍ସ କରିକି ତାକୁ ଶୁଖାଉ ତାକୁ ଛାଡିକି ଖାଉ।
ସବୁ ଖରା ଦିନେ ସବୁ ବନେଇଦବ ବର୍ଷା ଦିନ ବାସ୍ ଛାଣି ଛାଣି ଖା ଖାଇବ ଯେତେବେଳେ ବର୍ଷା ହଉଥି ହୁଁ।
ଚାର ଆଚାର କରନ୍ତି ନା ନାଇଁ?
ନା ମୁଁ ଆ
ଆମ୍ବ ଆଚାର କୋଳି ଆଚାର ଆମେ ସବୁ କରୁ। କଣ କରିବୁ କାମ ତ କିଛି ହଁ ନାଇଁ ଯେତେବେଳେ ଆମର ଖାଉ ହଁ। ଏବେ ମୋ ଭଉଣୀ ପଠେଇଥିଲେ କୋଳି ଆମେ ସବୁ ତାକୁ ଖରାରେ ପାଗ କରିକି ଆଗ ମୁଁ ଆଗ ତାକୁ କଣ କରିବି ମିଠା ପଗଟା କରିଦିଏ କାରଣ ସମସ୍ତେ ଭଲ ପାଆନ୍ତି ମିଠା ମିଠା ଆଚାରଟା ରହେ ବେଶୀ ଦିନ ନା। ତାକୁ କରିକି ଲଙ୍କା ଜିରା ଗୁଣ୍ଡ ସେ ଯୁ ମେଥି ପାନମହୁରି ସବୁ ଆଣିଥିଲେ ତାକୁ ଭାଜିକି କୁଟି କୁଟି ପକାଉ ତା ଦେହରେ ମୁଁ ବେଶୀ ଆଚାର ଖାଏ ଭାତରେ ମତେ ଭାରି ଭଲ ଲାଗେ। କରିଦେଲେ କଣ ତମର ଖିଥିବ ଯେତେ ଦିନ ହେଲା ଖାଇବ ଭଲ ଲାଗେନି? ମତେ ବଢିଆ ଲାଗେ। ଆଉ କିଣା ଆଚାର ତ ଏପଟୁ କିଣିବ ଆଉ।
ବହୁତ ଭଲ ଲା
ହୁଁ। ହଉ ତାହେଲେ ରହି ରହୁଛି ଆଉ।
ହଉ ହଁ ହଁ ହଉ ଯାଉଛି ତାହେଲେ ମୁଁ ସେଇ ଚାଉଳ ପାମ୍ପଳ ଟା ପାରି
ହଉ।